ଆଜ୍ଞା। ବାନ୍ଧବୀ କହୁଚନ୍ତି?
ଆଜ୍ଞା। ପ୍ରଣାମ।
କଣ ଦୁଇ ଦିନ ହବ ଆପଣ କୁଆଡେ ହଜି ଯାଇଥିଲେ?
ନାଇଁ ମୁଁ ତ ଘରେ ଅଛି
ଆଉ କଣ ବାନ୍ଧବୀଙ୍କର ଦେଖା ଦର୍ଶନ ନାହିଁ ଘରେ କୋଉଠି ରହିଲେ।
ନାଇଁ ବାନ୍ଧବୀ ମୁଁ ଆପଣଙ୍କୁ ଦେଖା କରିବାକୁ ଯିବି ବୋଲି ଭାବିଥିଲି, କାଲି ନହେଲେ ଯାଇଁ କି ଆପଣଙ୍କୁ ଦେଖା କରିବି।
ଆଉ କଣ ମତେ ଭଣ୍ଡଉଚନ୍ତି ଖାଲି ଏଠି ବୁଲେଇବାକୁ ନେବେ ସେଠିକି ବୁଲେଇବାକୁ ନେବେ ଖାଲି ଭଣ୍ଡଉଚନ୍ତି?
ନାଇଁ ମୁଁ ଆସନ୍ତା କାଲି ଆପଣଙ୍କ ସହିତ ନିହାତି ଯାଇଁକି ଭେଟ କରିବି।
ଆଉ ମୁଁ କାଲି ଛାତଉପୁରୁକୁ ଗଲି ମୁଁ କହିଲି କାଳେ ଦର୍ଶନ ଟିକେ ମାତାଙ୍କର ମିଳିବ
କଉଠି ଆ ମାସାଦପ କରୁଚି। ଆଉ ଏରା କଣ ନା ଜାଣିଛନ୍ତି ବାନ୍ଧବୀ ଘର ଏଇ। ଆଉ ଘର ପାଖରେ କହିବା କଥା ନା ଆଉ।
ଆଉ ଆପଣ ଏବେ କଣ କରୁଛନ୍ତି?
କିଛି ନାଇଁ ଟିକେ ଆପଣଙ୍କ କଥା ମୋର ଉଁ ସ୍ୱପ୍ନରେ ମୁଁ ଆସିଲା। ମାନେ ସ୍ୱପ୍ନ କୁ ଆଣିଲି ଯାଏ ଟିକେ ସ୍ୱପ୍ନରେ ବି ଆସିଲେଣି। ତାଙ୍କୁ ଟିକେ ମନେ ପକେଇଦବା।
ଆଜ୍ଞା ଧନ୍ୟବାଦ ମତେ ମନେ ପକେଇଥିବାରୁ।
ଆଉ ଆପଣ ଆଡେ ଖରା ନା ବର୍ଷା ହଉଛି କହିଲେ ଟିକେ?
ପ୍ରବଳ ମାତ୍ରାରେ ଖରା।
ଏ ଖରା ପ୍ରଖରକ ବା ଚିକ ଚିକି ମିକ ମିକି ମାରୁଛି ଆଉ।
ଚକ୍ ଚକ୍ ତ ମାରୁଚି ଆଉ।
କଣ କରିବା ଏ। ଗରମକୁୁ କିଛି ନାହିଁ ଟିକେ ଅଂଶୁଘାତରୁ ଦୂରେଇ ରହିବେ।
ଆଜ୍ଞା।
ତୋରାଣି ପିଇବେ। ଘ-ଘରୁ ବାହାରିଲେ ଛତା ଆଉ ଜୋତା ନବାକୁ ଭୁଲିବେନି।
ନାଇଁ ଘୋଳ ଦହି ବି ପିଇବେ।
ଆଉ ଭୋଳ ଦହି ଯଦି ଅଛି ପିଅନ୍ତି ଆପଣ ପିଇଦେବେ ଆଉ। ହ
କାରଣ ଏଇ ଯୋଉ ଖରା ହଉଛି ନାଇ ପଖାଳ ଖାଇନି।
ଖାଇବେ ନା ଏଇ ଯୋଉ ଖରା ହଉଛି ପୁଣି ସହିବେ କେମିତି? ହ ଆଉ ସିଏ ଆହୁରି ସଉ ମାନେ ପେଟ ଥଣ୍ଡା ଜିନିଷ।
ସାସ୍ଥ୍ୟ ପାଇଁ ଭଲ ତ ସେ
ହଁ ଆପଣ ଟିକେ ସ୍ଵାସ୍ଥ୍ୟ କୁ ନା ଜଗିଛନ୍ତି ଆଉ ମୋ ମନେ ନାହିଁ ଆପଣ ଜ ଗୁଛନ୍ତି ବୋଲି ସ୍ୱାସ୍ଥ୍ୟକୁ। ମୁଁ କଣ କରିବି ଯେତେ ମୋ ସ୍ଵାସ୍ଥ୍ୟକୁ ଜଗିବାକୁ ଚାହିଁଲେ ଖାଲି ପଖାଳ ମତେ ଡାକୁଛି ଆଉ।
ହଁ ପଖାଳ ଖାଇ ପାରିବେ କିଛି ଅସୁବିଧା ନାହିଁ କିନ୍ତୁ ଉଁ ସକାଳୁ ସାଙ୍ଗେ ସାଙ୍ଗେ ଖାଇବା କଥା ନୁହଁ।
କଣ ଖା ମୁଁ ଏପର୍ଯ୍ୟନ୍ତ ତ ଖାଇନି ଖାଇବି।
ହ
ଆଉ ନାଇ ନାଇ ସକାଳ ଖାଇବା ଖାଇଛି ମାନେ ଯେମିତି କି ଅ କଣ କହିଲେ ପାଣିରେ ବୁଡେଇ ଛୁଆଙ୍କ ପରି। ଆମ୍ପୁରୁ ଗୁଡୁ ଖାଇଥିଲି। ନା ଚୁଡ଼ା ଗୁଣ୍ଡରେ ମୁଁ ତ ଅଭ୍ୟାସ ନାହିଁ ମୋର ଏ ସବୁ ଛାଡି ସାଇଲି ଚୁଡା କଦଳି ଖାଇଥିଲେ ହେଇଥାନ୍ତା।
ହଁ ଏଥର ଯଦି ଖାଇବେ ଚୁଡା କଦଳୀ ଖାଇବେ ହେଲା ଚିନି ନେବେନି ଗୁଡ ନେଇ ଖାଇବେ ହେଲା।
ବେଶୀ ଲୋକ ପରିଶ୍ରମ ଲୋ କ ଆମେ ସବୁ ତାକୁ ନ ଖାଇଲେ ଆମକୁ ବଳ କୋଉଠୁ ପାଇବ ଆମର?
ଆଁ ସେଇତ କଥା ମୁଁ ସେଇଥିପାଇଁ ତ କହୁଛି।
ହଁ ମୁଁ ପୁରା ମୁଁ ଚିନି ଡ଼ ମାନେ ମୋ ଉଁ। ଖାଦ୍ୟରେ ମୁଁ କୌଣସି ପ୍ରକାର ଚିନି କୁ ସ୍ଥାନ ଦିଏ ନାହିଁ।
ଭଲ କରିଛନ୍ତି।
ମୁଁ ଟିକେ ହେଲଥ କନ୍ସେସ୍ ପିଲା ତ ସରି ସରି ସରି। ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ। ହଁ ଆଉ ଆପଣ ବାନ୍ଧବୀ କତିକି ଫୋନ୍ କଲେ ନା ନାଇଁ?
ନାଇଁ ମୁଁ ଆଉ କଥା ହେଇନାହିଁ।
ସେ ଏବେ ଅଛନ୍ତି ଯୋଉ ଗର୍ଭାବସ୍ଥାରେ ଅଛନ୍ତି। ସେ ସା ବାନ୍ଧବୀଙ୍କର ଫାଇଦା ବି ଟିକେ ଲଡୁଥିବେ ନା।
ହଁ ନିହାତି ଟିକେ କଥା ହେଇଯିବା ଆଉ। ସୁବିଧା ସୁଯୋଗ ମିଳିଲେ କ
ହଁ କଥା ହେବେ କାଣ ଏ ସେ ଖୁସି ଅ ରହିଲେ ମନ ଖୁସି ରହିବ। ସ୍ୱାସ୍ଥ୍ୟ ବି ଭଲ ରହିବ। ଆଉ ମାନେ ତାଙ୍କ ଗର୍ଭରେ ବଢୁଥିବା ସନ୍ତାନ ଅବି ସିଏ ବି ଭଲ ରହିବେ।
ହଁ ଆପଣ ଏତେ ସବୁ ଜାଣିଥି
ଜାଣିଥିବା ନୁହେଁ ମତେ ସେମତି ଯିବା ବାନ୍ଧ ବି କଲେ ଲେ ତମେ ଏମିତି ଏତେ କଥା କେମି ଜାଣିଲ? ମୁଁ କହିଲି ଅବଶ୍ୟ ମାଁ ହେଇନି, ତା ବଲି କଣ ମାଉସୀ ହେଇନି?
ହଁ ନିହାତି
ହଁ ସେଇ ଅଧାରେ ମୁଁ ଅଛି ବୋଲି ମୁଁ ଅଧା ଅଧା କଥା ଜାଣିଛି। ହଁ ହବ ହବ ଖୁବ ଶୀଘ୍ର ହବ। ଆପଣଙ୍କ ପରେ ପରେ ବୋଧେ ପାଳିଟି ପଡିଯିବ ଆଉ। ଏକ ରୁ ଦୁଇ ହବା ଆ ଆଗେ ନା ନା ଆଗେ କଲେ କିଛି ନାହିଁ ଆପଣ ବିଭାଗର ପାଇଁ ମୁଁ ଯୋଉ ସବୁ ଚିନ୍ତାଧାର କରିଛି କି ଏମିତି କରିବି କି ନାଚିବି କି ଗାଇବି କି ପିନ୍ଧିବି ଯାହାବି ହଉ ଭାବିଛି ସେ ସେଥିରେ ସବୁଆ ତ ପାଣି ଭର୍ତ୍ତି ହେଇଯିବ।
ଅ ମୋର କଣ କିଛି ଭାବନା ନାହିଁ ମୋର ବି କିଛି ଭାବନା ଅଛିନା।
ଆପ ଆପଣ ଭାବନ୍ତୁନି ହେଲା ଆପଣ ନିଜ କଥା ଟିକ ଭାବି ଦିଅନ୍ତୁ। ମୋତେ ବି ଖୁସି ରହିବାକୁ ଦିଅନ୍ତୁ।
ଟିକେ ଆମ ଆମକୁ ବି ଟିକେ ଖୁସି ଦିଅନ୍ତୁ ଆପଣ।
ଲେ ଖୁସି ଏ ଆଉ ସେମିତି ହେଇପାରିବନି କଣ ଏକା ଖୁସି ହବ କାଇଁ ମୁଁ ଚାହୁଁଛି ଆପଣ ଦି ଜଣ ମିଶି ଖୁସି ହୁଅନ୍ତୁ।
ହଁ ସେଇତ କଥା। ଆପଣ ଟିକେ ଆଗେ ଆଗେ କଲେ ଆମେ ଟିକେ ବହୁତ୍ ଖୁସି ହୁଅନ୍ତୁ।
ନା ନା ସେ ଏମିତି କିଛି ଆଗେ ଆକୁଆ ଯିବାର କିଛି ନାହିଁ। ମୋର ସ୍ବପ୍ନ ଟା ଅଛି ନା ସେ ବାହାଘର ଗଲା ଶେଷ ବାହାଘର ଟି ମୁଁ ବହୁତ୍ ତୁ ଧୁମ୍ ଧାମ୍ ରେ ପାଳନ କରିବି। ହେଲା। ଆଉ ଦେଖିଆ କଣ ହଉଛି ଭଗବାନଙ୍କର? ଓ ଇଚ୍ଛା। ମାନେ ସେ ପଛ ସେପ ମାନେ ମୁଁ ବହୁତ ଦୂରରେ ଅଛି କିନ୍ତୁ ଦୂର ଭାଷା ବି ବ୍ୟଥି ପାଖୁ ଶୁଭୁଛି।
ଓହୋ।
ଯେତେ ଦୂରକୁ ଆସିଲେ ବି ଆଙ୍କ ପାଟି ଭାରି ବଡ ବଡ ଶୁଭୁଛି। ମୁଁ ବାଧ୍ୟ ହେଇ ଖରାକୁ ଛାତ ଉପରୁ ପଳି ଆସିଲି।
ଆଉ କଣ କରିବା ଆଉ ଆଉ ଆମେ ବଣଭୋଜି କେବେ କରିବା।
ଆମେ ତ କଣ ବର୍ଷା ପାଇଁ ଆପଣ ଟିକେ ବାହାନା କରୁଥିଲେ ଏ କଣ ବର୍ଷା ଯୋଗୁ ଖରା ହେଲାଣି ଆଉ।
ତାହେଲେ କରିଦବେ କି ଶୀଘ୍ର।
କରିଦେବାର କିଛି ନାହିଁ ଏମିତିଆ ଖରାରେ ଅଂଶୁଘାତ ତା ସହିତ ଅ ସବୁ ପ୍ରକାର ର ମାଡି ବସିବ ସେ ହେବାକୁ ଗଲେ।
କଣ କରିବା ନହେଲେ ରାତ୍ରିରେ କଲେ ହୁଅନ୍ତାନି।
ରାତିର ବଣ ଭୋଜିର ଆୟୋଜନଟା ମତେ କାଇଁ ଠିକ ଠାକ ଲାଗୁନି।
ରଜନୀ ସମୟରେ ନହେଲେ କରିଥିଲେ ଆମକୁ ଭାବୁଛି ଖୁସି ହୁଅନ୍ତେ।
କେମିତି କରନ୍ତେ, ଯଦି କରନ୍ତି ଆମର ସକାଳ ନହେଲେ ଭୋର। ଭୋରରୁ ଯଦି ତିନିଟା ରୁ ଷ୍ଟାର୍ଟ ସରି ଆରମ୍ଭ କରନ୍ତେ
ଆଜ୍ଞା।
ତାହେଲେ ଆମର ଠିକ ଠାକ୍ ସମୟରେ ଆମର ସରିଯାଆନ୍ତା। ତାହେଲେ ଯଦି ଭୋରୁ କରିବା, ତାହେଲେ ବଣଭୋଜିର ଯୋଉ ଖାଦ୍ୟଟି କଣ କରିବା? ଭାବିବାକୁ ପଡିବ ଚୂଡା କଦଳୀ କି, ଛତୁଆ କି, ରୁଟି ଭଜା।
ମୁଁ କଣ କହୁଥିଲି କହିଲେ ଆପଣଙ୍କୁ ତ ଭଲ ରୋଷେଇ ଆସେ ବୋଲି ମତେ ଜଣା।
ନା ସେମିତି ତ ଆସେନି କାହିଁ ଭୁଲ ଭାଲ କଥା ଗୁରା କହୁଛନ୍ତି।
ଆପଣ କଣ ପୋଇ ଘାଣ୍ଟ ଟିକେ ଭଲ କରନ୍ତି ମୁଁ ଶୁଣିଥିଲି।
ପୋଇ ଘାଣ୍ଟ। ପୋଇ ମୁଁ ପୋଇ ଘାଣ୍ଟ ତ କେବେ କରିନି? କଖାରୁ ଘାଣ୍ଟ ଯଦି କହିଦେବି କରିଦେବି।
କଖାରୁ ଘା
ହଁ କଖାରୁ ଶୁଣ କଖାରୁ ସ୍ୱାସ୍ଥ୍ୟ ପାଇଁ ବି ହିତକର କଖାରୁ ଅମୃତର ସୁନ୍ତଳା ଗୋଟେ କରି ଖାଇବେ କି?
କଖାରୁ ଅମୃତଭଣ୍ଡା ହଁ ସେଇଟା ତ, ସ୍ୱାସ୍ଥ୍ୟ ପାଇଁ ବହୁତ ରୁଟି ସହ ସହିତ ଖାଇବେ ସ୍ୱାସ୍ଥ୍ୟ ଏତେ ଭଲ ରହିବ ମାନେ କହିହବନି।
ଡାକ୍ତରଙ୍କ ପାଖ ଡାକ୍ତରଙ୍କ ପାଖକୁ ଯିବାକୁ ବି ପଡିବନି ଆମକୁ।
ନା ସତ କଥା ପ୍ରତ୍ୟେକ ଦିନ ସେଓ ଗୋଟେ ଲେଖାଏଁ, ଅମୃତ ଭଣ୍ଡା ସନ୍ତୁଳା, ଚୁଡା କଦଳୀ ଏସବୁ ଯଦି ଖାଇବେ ନା ଆପଣଙ୍କୁ କୁଆଡେ ଯିବାକୁ ପଡିବନି।
ହଁ କିଏ ମାନୁଛି ତଥାପି ମୁଁ ବେଳେ ବେଳେ ମାନୁଛି, ମୁଁ ଖାଲି କେବଳ ଅମୃତ ସନ୍ତୁଳାଟି ମତେ ଭଲ ଲାଗେ ଖାଇବାକୁ। କେବଳ ତା ଦେହରେ ରସୁଣ ବଘରା ହବ ମୁଁ ଖାଇବି। ନହେଲେ ଆଉ ମତେ ଏତେ ସନ୍ତୁଳା ମୁଁ ଏତେ ଭଲପାଏ ଟିକେ ଟିକେ ଆଉ।
କୋଳଥ ଡାଲି ବି ଖାଇବେ।
ହଁ ହଉ କୋଳଥ ଡାଲି ବି ବଢିଆ ଶାନ୍ତି ସେ ଶାନ୍ତି ଖାଦ୍ୟ।
ଖଟା ମିଠା ପକେଇକି ବଘାରିକି ଖାଇବେ।
ଆପଣ ଟିକେ ବନେଇତେ ଦେଲେ ହୁଅନ୍ତାନି କେବେ? କିଛି ନାହିଁ ଗୋଟେ ବଡ ବାକ୍ସରେ ପୁରେଇ ଦେଇଦେଲେ ବି ଚଳିବ।
ବଡ ବାଲଟି ମୁଁ ମାଣ୍ଡିଆରେ ଦେବି ବୋଲି ଭାବୁଥିଲି।
ନା ନା ମୁଁ କଣ ଏକା ଖାଇବି କି, ଯାହାହେଲେ ମୋର ପରିବାର ନେଇକି ରହୁଛି ମାନେ ଏକା ଖାଇହବ।
ନାଇଁ ତମର ବାଲ ଟି ତ ହବନି ମୁଁ ଗୋଟେ ବଡ ମାଣ୍ଡିଆରେ ପୁରେଇକି ଦେବି।
ଗାଁ ସାାଇ ଭାଇଙ୍କୁ ବାଣ୍ଟିବି ନା କଣ?
ନା ଆମେ ସମସ୍ତେ ଟିକେ ଟିକେ ଖାଇଦେବେ, ପୁଣି ରଖିଥିବେ ଖାଇବେ ବେଳକୁ କେତେବେଳେ ପୁଣି ଇଚ୍ଛା କଲେ।
ହଁ ତାହେଲେ ସିଏ ତ ହେଇଗଲା ଆଚାର ଆଉ ଖାଇଲା ବ ସକାଳେ ସନ୍ଧ୍ୟାରେ ରାତିରେ ସବୁଥିରେ ତାକୁ ମୁଁ ଖାଇବି ଆଉ।
ହଁ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ।
ଓ ବୋଧେ ଫୋନ କରିଥିଲି, ଆପଣ ବହୁତ ବ୍ୟସ୍ତ ଥିଲେ ନା କହିଲେ କଣ ଆପଣଙ୍କର ସଂଯୋଗ ହେଇପାର ନାହିଁ।
ହଁ ବା ସଂଯୋଗ ହେଇପାରୁନି।
ସେଥିପାଇଁ ମୁଁ କହିଲି ବୋଧେ ବାନ୍ଧବୀ ଆମର ବ୍ୟସ୍ତ ରହୁଛନ୍ତି। ଆଉ ବାହାରକୁ ଆସିି କଥା ହେଇପାରିବାନି, ଆଉ ମୁଁ ସେଥିପାଇଁ ଟିକେ ନିଜକୁ ସମ୍ଭାଳି ନେଲି ମୁଁ କହିଲି ନାଇଁ ସକାଳ ହଉ ବାନ୍ଧବୀଙ୍କୁ ଆଗେ ବାନ୍ଧବୀ ଯୋଗାଯୋଗ କରିବା।
ଯାହଉ ଧନ୍ୟବାଦ ଆପଣଙ୍କର ମୋ କଥା ମନେ ପକେଇଥିଲେ।
କଣ ଆଉ, ପାଖ ଆମର ନିଜେ ଗୋଟେ ଗୋଟେ ଗାଁ ମାନେ ଗ୍ରାମରେ ରହିକି ବି ଦେଖା ଦର୍ଶନ ଟିକେ ମିଳିବା ବହୁତ କଷ୍ଟ ହେଇଯାଉଛି।
ହଁ ନିହାତି ଭାବେ। ଆଉ ଜାମୁ କୋଳି ଖାଇଲେନି ନା ସେଟା ବି ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାର।
ଜାମୁ କୋଳି ଆମ ଗାଁ ରେ ହେଇଚି କି ନାଇଁ ମୁଁ ବି ଜାଣିନି। ବଜାର ଜିନିଷ କିଛି ନାହିଁ। ମୁଁ ଚାହୁଁଚି ଟିକେ ନିଜେ ଗଛରୁ ନିଜେ ଗଛକୁ ଚଢନ୍ତି।
ନାଇଁ ଜାମୁ କୋଳିଟା ବଜାରରେ ବି ସେ ଦେଶୀ ଜିନିଷ ହିଁ ମିଳେ।
ଦେଶୀ ମିଳୁଛି ଯେ, ମୋର ଇଚ୍ଛା ଅଛି ଯେ ମୁଁ ସେ ଗଛରେ ନିଜେ ଚଢିକି ତୋଳନ୍ତି।
ଆପଣ ପଳେଇ ଆସୁନାହାନ୍ତି ଆମ ଆମ ଘର ପାଖକୁ ପଳେଇ ଆସନ୍ତୁ। ଜାମୁକୋଳି ଗଛ ଅଛି ଆପଣ ଚଢିକି ଖାଇବେ ମତେ ବି ଦି ଟା ଦିଅନ୍ତେ। ।
ହଁ ନିହାତି ନିହାତି। ହଉ ତାହେଲେ ମୁଁ ଭାବୁଛି ଆମର ଜଣେ ବାନ୍ଧବୀ ଆପଣଙ୍କ ଘର ପାଖାପାଖି ରହୁଛନ୍ତି। ସିଏ ଭଲ ଗଛ ଚଢଳିତାଙ୍କୁ ତାଙ୍କ ସହି ତ ଗଲେ ହୁଅନ୍ତା।
ହଁ ନିହାତି ଭାବରେ ମୁଁ ଭାବୁଛି ତାଙ୍କ ସହିତ ଯୋଗାଯୋଗ କରିବି। କରିକି ଆପଣଙ୍କୁ ଜଣାଇବି।
ହଉ ଆପଣ ବୋଧେ ସମୟ ହେଇଯିବଣି
ମୁଁ ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ହେଲି।
ଧନ୍ୟବାଦ ଧନ୍ୟବାଦ ଯାହା ଆପଣ ମତେ କଥା ଖୁସି ହଉଛନ୍ତି।
ଧନ୍ୟବାଦ ଆପଣଙ୍କୁ ଆଉ କେତେବେଳେ ଯଦି ଫାଙ୍କା ମିଳିଲା ଟିକେ ମୋ ସହିତ ବାତାବରଣ କରିବେ। ।
ହଁ ଆଜ୍ଞା ଆଜ୍ଞା।
ବର୍ତ୍ତମାନ ପାଇଁ ରହୁଛି। ନମସ୍କାର ଆଁ। ।